ହାଲୋ।
ହଁ।
ହଁ ଅ କଣ କରୁଛ?
ଏଇ ଟିକେ ଖା ବ୍ରେକ୍ ଫାଷ୍ଟ ଖାଇକି ଆସିଲି। ତମେ
ହଁ ମୁଁ ଯାଇଛି ଟିକେ ମାର୍କେଟ ଆଡେ ଆଉ।
ଆଉ ଆଜି କଣ ବ୍ରେକ୍ ଫାଷ୍ଟ ଖାଇଲ? ଉଁ ହିଁ । ମୁଁ ଆଜି ରୁ ରୁଟି ଆଉ ଭଜା ଖାଇଲି। ଥଣ୍ଡା କାଇଁ ବେ
ଆଉ ଅଣ୍ଡା ଖାଇଲାନି।
ପ୍ରପୋଜ କରି ।
ହଁ ଅ ହଁ।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
ଭଲ ଆଉ ଆଉ କଣ ଖବର ତମର କଣ କରୁଛ ଏବେ?
ଖବର ସବୁ ଉ ଭଲ ଏବେ ଆଉ ସିଲେଇଟା କରୁଥିଲି ଯେ ଛାଡି ଦେଇେଛି ଏବେ ଭାବିଛି କୋଉ ସ୍କୁଲରେ ଯାଇକି ରହିବା ପାଇଁ ହଁ ଆଉ ଖାଲିରେ ବସିକି ତ ବୋର ଲାଗୁଛି ନା ଏତେ ଏତେ ଟାଇମ୍ କୋଉଥିରେ ଏ ଏ ସ୍ପେଣ୍ଡ କରିବ। ଓ କୋଉ ସ୍କୁଲରେ ଦେଖ ନା ଘରେ ଆଉ ହେମିତି ଗୋଟେ ଅଧେ କରିବାକୁ ହେଇତେ ମନ ହଉନି ସ୍କୁଲ ହେଇଗଲେ କଣ ଫିକ୍ସ ହେଇଯିବ। ଏଇ ଟାଇମ୍ ରୁ ଏଇ ଟାଇମ୍ ତମେ ଆସିଲ କାମ ଶେଷ। ତା ପୂର୍ବରୁ ଝିଅ ବି ସ୍କୁଲୁ ରୁ ତା ପରେ ରେ ଆସିଯିବ କିଛି ଅସୁବିଧା ନାହିଁ। ଆଉ ଏଇ ଗୋଟେ ଦିଟା ସିଲେଇ କରିବା ପାଇଁ ତିନିଟାଙ୍କ ଭିତରେ ବସିଲେ କେତେବେଳେ ଇଛା ହଉଛି, ଇଛା ହଉନି ସେଇ ଚକର ରେ ଟାଇମ୍ ଯାଉଛି ନା। ସେଇଥିପାଇଁ ଦେଖିଆ ତାକୁ ରିଜୁମ କରିକି ନେଇକି ସ୍କୁଲରେ ପକେବି ବୋଲି ଭାବିଛି । ହୁଁ ଟାଇମର ବୁଲାଉଛି ଭଲ ଲାଗୁନି ନା। ସ୍କୁଲରେ ହେଇଯିବ ବୋଲି କିଛି ମାନ ନାହିଁ। ଯୋଉ
ହେଇଗଲେ ବି ଭଲ, କଣ ପାଇଁ ହବନି, ଏଇ ଛୋଟ ସ୍କୁଲ ଆଗରେ ତ ହେଇଯିବ ତ ଆମେ ବି ଏଡ କରିଛ ନା।
ନା ନା ବି ଏଡ କଲେ କଣ ହେଲା ଝିଅ ସ୍କୁଲ ରୁ ଆସି ତା ଆସିବା ଟାଇମ୍ ପୂର୍ବରୁ ମତେ ଘରେ ପହଞ୍ଚି ଯିବାକୁ ପଡିବ ନା।
ହଁ।
ତ ସେମିତି ଯୋଉଟା ସୁବିଧାହବ ମୁଁ ସେଇସ୍କୁଲରେ ରହିପାରିବି ନା। ନହେଲେ ଏକା ଏକା ହଇରାଣ ହେବିନିକି ମାନେ ମ୍ୟାନେଜ କରିବାକୁ ସାନଝିଅକୁ ମୁଁତ ପୁଣିଯିବିନା ସ୍କୁଲରୁୁ ଆଣି।
ହଁ ହଁ।
ତେଣୁ ତା ପୂର୍ବରୁ ଯଦି ମତେକିଛି ଏମିତି ମିଳିଲା ଟାଇମରେ ମାନେ ସାତଟାରୁ ସାଢେ ବାରଟା ଗୋଟେ ପର୍ଯ୍ୟନ୍ତ ତାହେଲେ ମୁଁ ସେଠି ରହିଯିବି ଆଉ ଯଦି ସେଠି ନମିଳିଲା ଦେଖିବା ଆଉ।
ଏଇ ଛୋଟ ପ୍ଲେ ସ୍କୁଲରାରେ ତ ହେଇ ଟାଇମରେ ମିଳିଯିବ ନା। ହଁ ପିଲେ ସ୍କୁଲର ଟାଇମିଙ୍ଗ ଟା ସେଇଆ।
ହଁ ତ ସେଇଆ ଟିକେ ବୁଝି ବୁଝା କି? ଦେଖିବାକୁ ପଡିବ ଆଉ।
ଆଉ ଦେ କ ଆଉ କିଛି ନହେଲା ବିଜନେସ କର
ଯାହା ବି ବିଜିନେଶ କଲେ ତ ଝିଅକୁ ଦେଖିବାକୁ ପଡିବ।
ଘରେ ବସିକି ଅନଲାଇନରେ ବିଜିନେଶ କରୁନ।
ନା ଅନଲାଇନ ବିଜିନେସ କଣ ମୁଁ ବିନା ନଗଲେ କଣ ଅନଲାଇନ ବିଜିନେସ କରିବି।
ଅନଲାଇନ ବିଜିନେସ ଯୋଉ ଯୋଉ କପଡା ଫପଡା ସେଲିଙ୍ଗ ଆଣିକି କରୁଛନ୍ତି।
କପଡା ହେତିକି ରହିଥିବା ଦରକାରନା ପାଖରେ ତ ତାକୁତ ପୁଣି ଯାଇକି ଆଣିବାକୁ ପଡିବ ହେଟା କଣ ରିସେଲିଙ୍ଗ କରୁଛନ୍ତି ଯେ କପଡା ତମକୁ ଆଣିକି ହେତିକି ଷ୍ଟକ ରଖିବାକୁ ପଡେନା ଆଉ ଗୋଟେ ବିକି ଦେଲା ପରେ ଆଉ ନାହିଁ କହିଲେ ଏମିତି କଣ ଚାଲିବ।
ନା। ଆଉ ଏଥରେ ଆଉ ଇନଭେଷ୍ଟ ନ କଲେ କଣ ହେବକି କପଡା ଆଣିକି ଆସିକି ଏଟା ତ ନା ଗୋଟେ ଟାଇମ ମାନେ ଥରେ ଯିବନା ଆଉ କଣ ସବୁବେଳେ ପ୍ରତି ଦି ଦିନେକେ ଥରେ ଯାଉଛକି?
ନାଇଁ ସେଇ ଥରେ ଯିବା ପାଇଁ ତ ଦରକାରନା ମାନେ ସାଇଟିରେ ତମର ଜଣେ ଦରକକାର ଏ ଦରକାର ଆଉ ସେମିତି ତ କହିବାଟା ସହଜ କିନ୍ତୁ ମୁଁ ବୁଟିକି ଦେଇଥିଲି ମୁଁ ଜାଣିଲିି ନା କେତେ ପ୍ରୋବ୍ଲେମ ଫେସ୍ କଲି। କା ଝିଅକୁ ମ୍ୟାନେଜ କରିବାକୁ ଟିକେ ମ୍ୟାନେଜ କରିବା। ଦିନ ଦିନ କଷ୍ଟ କଷ୍ଟମର ବଢୁଛନ୍ତି ଇଏ କରୁଛନ୍ତି ଆଉ ତମେ କେମିତି ଗୋଟେ ଟାଇମ ରେ ସମସ୍ତଙ୍କୁ ଦେଇପାରିବ ଠିକରେ ପୁଣି ଛୁଆ ନେଗେଲେଟ ହବ ଖାଇବା ପିଇବା ସବୁ ହଇରାଣ। ସେଇଥିପାଇଁ ଛାଡ ଇଏ ମାନେ ଆଉ ଘରେ ଯଦି ମୁଁ ସେଇ ଲେବୁଲ ପରିଶ୍ରମ କରିବି। ତାହେଲେ ମୁଁତ ଝିଅକୁବି ସେଇ ଟାଇମ ଦେଇପାରିବିନିନା ତ ଆଉ ଲାଭକଣ ଗୋଟେ ଗୋଟେ ଦିଟା ଏମତି ଠିକ ଅଛିକି ମାନେ ପ୍ରାକ୍ଟିସଟା ରହିବ ଆଉ ସେମିତି ନାହିଁଯେ ମାନେ ଦିନ ରାତି ପଡ଼ିକି କରିବାର ଅଛି‌। ତ ଦେଖିଆ ଇସ ସ୍କୁଲରେ ପକେଇବି କଣ ହଉଛି। କହିଲେ ମାନେ ଜଣା ପଡିବ ହେଇଗଲା ଏତେ ଭଲ ହବ ନହଲେ ଆଉ କଣ ଦେଖ କଣ ଯାହାହଲେ ତ କଣ ଗୋଟେ ଏନେଗେଜ ରହିବାକୁ ପଡିବ।
ହଁ ସେଇୟାନୁହ
ଫୋନ କେତେ ଦେଖିବ ଆଉ ଫୋନ ଦେଖି ଦେଖିବି ତ ବୋର ଲାଗୁଛି ନା।
ହଁ।
ଏତେ ତ ଦେଖିବା ବି ଠିକ ନୁହେଁ ଦିନ ରାତି ଫୋନ ଦେଖିବା ଅପେକ୍ଷା କିଛି କାମ କରିବା ମାନେ ଭଲ। ଆଉ ଅଯଥା ଖାଲି ଟାଇମ ଦେଲେ
ଏନଗେଜ ହେଇଯା ଆଉ।
ହଁ। ଅଯଥା ଫୋନ ରେ ଏତେ ଏତେ ଟାଇମ ଟାଇମ ଦେଲେ ଲାଭ କଣ କିଛି ଲାଭ ନାହିଁ ତେଣୁ ସେଇଥିପାଇଁ ଦେଖିବା ମୁଁ ସେଇଆ ଭାବୁଛି କଣ ହଉଛି ଦେଖିବା। ଆଉ ତମେ
ନାହିଁ ମ ମୁଁ କାଇଁ କଣ କରୁଛି କିଛି ନାହିଁ। ମୋର ଏମତି ଘରେ ବସ କରୁନି ଆଉ।
ସମସ୍ତେ ଆଉ କରୁଛନ୍ତି କି ପୁ
କରିବାର ହେନ୍ତି କିଛି ପ୍ରୋଗ୍ରାମ ବି ନାହିଁ ଯେ ହଁ କିଛି କରିବି।
ଏଇଟା କଣ ନିଜର ଇଚ୍ଛା ଥିବା ଦରକାର ନା ହେମିତି ଆଉ ଇଚ୍ଛା ନହେଲେ ଥୋଡି ନା କରିହୁଏ।
ହଁ।
ଉୁଁ ନିଜର ଇଚ୍ଛା ବୋଲି ହଁ ଯିଏ ଚାହିଁବ ହଁ ମୁଁ ଏନଗେଜ ହେ ସମସ୍ତେ କଣ ତ ଏମତି ହେଲେ ସବୁ ଘରୁ ତ ସମସ୍ତେ କରନ୍ତି। ଆଉ ଅ ମ ମନକୁ ସବୁ ଖାଆନ୍ତେ ପିଅନ୍ତେ। ଯାହାର ଯଉଟା ଇଚ୍ଛା କିଏ ଜାଣି ଅଛନ୍ତି ବି ବହୁତ ବହୁତ ପଢିଛନ୍ତି ବି କରୁନାହାନ୍ତି କିଛି।
ହଁ।
ହଁ ଦେଖିଆ କଣ ହଉ ଚି ଆଉ ତମେ କୁଆଡ଼େ ଗଲ ଆଁ ଆଜି ମାର୍କେଟରେ କଣ ତମର କିଣାକିଣି କରିବାର ଅଛି କି?
ନାଇଁ ନାଇଁ ପାଖରେ ଟିକେ ଆମ ବାପ ଘର ରହୁଛନ୍ତି ତ ମୁଁ ହେଇଠିକି ଆସିଛି ଆଉ। ଆଉ ତ ଆମର କଣ କରୁଛନ୍ତି ଗୋଟେ।
ଓ ହୋ ଆଉ।
ଆଉ ଆଉ କଣ ଖବର ଅ ଆଉ ତାହେଲେ ଏଇନେ ତ ଛୁଟି ଫୁଟି ଅଛି ତମ ସ୍କୁଲ ଖୋ ଖୋଲିନି ଯାଉନୁ କୁଆଡ ବୁଲି ବୁଲା ଆସିବ।
ନାଇଁ ନାଇଁ ବୁଲିକି ଆସିଲା ଆଉ କେତେ ବୁଲି ଆସିବ ଘର କାମ ବି ତ ବହୁତ ରହୁଛି ନା ଏତେ ଏତେ ଦିନ ଘର ଛାଡିକି ଗଲେ ଘରର ପୁଣି ଆସିଲା ପରେ ତାକୁ କ୍ଲିନ ସେ ସବୁ କରିବାକୁ ପଡୁଛି ନା।
ଆଉ ତାହେଲେ ତମେ ଯୋଗୁ ବୁଲି ଯାଇଥିଲ ବୁଲିିକି ଆସ ତମ ଶାଶୁୁ ଘର ଆଡେ ଆଉ ଯାଇନ?
ଯାଇଥିଲି ନା ଯାଇକି ରହିକି ଆସିଲି।
ହଁ ହଁ।
ଆଉ ଏବେ ହଉଛି ସ୍କୁଲ ଚାଲିବ। ଛୁଆ ପାଠ ପଢ ଛୁଆ ଇଏ ସେ ସବୁରେ ହିଁ ଟାଇମ ଦିଆ ହବ। ଆଉ ଏବେ ଆଉ କଣ ଏଠିକିନ ହାଟିକିିନ କ ଯାହା ଏଥର ଏଥର ଟାଇମ ଯିବ ଆଉ ଏଇନୁ ଆଉ କଣ ଛୁଟି ଏଇ ବର୍ଷ ଗୋଟେ ଛୁଟି ହେଲେ କୋଉଠିକି ଯାଅ କି କଣ। ଆଉ ସ୍କୁଲ ଟାଇମରେ ପିଲାଙ୍କର ଆଉ କଉଠି କି ଯାଇ ହଉଛି
ନା।
ଯାଇ ହଉ ନି ନା।
କୁଆଡେ ଯିବ ସ୍କୁଲ ଅନ୍ୟ ଦିନେ ହଁ ଛୁଟି ଦିନ ହେଇ ବୁଲି ଆଇଲ ଆଉ ଛୁଆଙ୍କର ଏତେ ଏ ପାଠ ମିସ୍ କରିକିସ ମିସ୍ କରିକି କୁଆଡେ ବୁଲି ଆଉ ଛୁଆର ଏମିତି ବି ଆଉ ପଢିବାକୁ
ତାପରେ ମୁଁ କୌଣସି ଜିନିଷ ଛୁଟି ଫୁଟି କରିକି ଏତେ ଯିବା ସେତିକି ନିହାତି ତ ଦରକାର ହେଲା ହଁ ଗୋଟେ ଦିଟା ଯାଅ ନହେଲେ ନାହିଁ ଏମିତି ଆଉ କଣ ଛୁଟି କରି କିଏ ଯାଉଛନ୍ତି କି ହଁ ଯିବାଟା ଠିକ୍ ବି ନୁହେଁ ନା ନା ଆଉ କଣ?
ଆଉ କଣ ତ ତମର ପାଖରେ ରଥଯାତ୍ରା ଯାଉଛି ତମର ସେଠୀ ପାଖାପାଖି ରଥଯାତ୍ରା ହୁଏ?
ହଁ ରଥଯାତ୍ରାଟେ ମାନେ ପୁରୀରେ ସିନା ବହୁତ ଭଲରେ ହୁଏ। ଏଠି ବି ରଥଯାତ୍ରାରେ ବହୁତ ଲୋକ ହୁଅନ୍ତି। ବହୁତ ବଢିଆରେ ବି ମାନେ ପାଳନ କରାଯାଏ। ବହୁତ ଲୋକ ହୁଅନ୍ତି ଆମେ ବି ଯେତେ ଥର ହେଇ ଅଛି ସକାଳୁ ଯାଇକି ଦର୍ଶନ କରିକି ଆସୁ।
ଦର୍ଶନ କରି ବାର ମାନେ ଭିଡ ହୁଅନ୍ତି ଠା ଦର୍ଶନ କରିବା ପାଇଁ।
ବା ଲାଇନ ହୁଏ, ତମକୁ ଅପେକ୍ଷା କରିବାକୁ ପଡିବ ନା ଆଉ, ଆଉ ନାଇଁ ଉଁ ଏତେ ଲୋକରେ ଚାନ୍ସ ମିଳିବନି ଆଗୁଆ ଯାଇକି ଲୋକ ଠିଆ ହେଇଥାନ୍ତି ଦଳି ଚକଡି ଦେବେ ଭିତରକୁ ଜାଗା ଛାଡିବେନି ଆଉ ସାଇଟରେ ଠିଆ ହେଇକି ଆଉ ଲାଭ କଣ ଯଦି ଭିଡିବନି।
ହଁ ସବୁ ଜାଗାରେ।
ନହଲେ ଦର୍ଶନ କରିଯାଉ ସକାଳ ହଉ କି ସନ୍ଧ୍ୟା ହଉ। ହଁ। ଆଉ ସନ୍ଧ୍ୟାରେ ହଉ ପଛେ ଦର୍ଶ
ଦର୍ଶନ କରିଛନ୍ତି ହଁ ଭଲ ଠାକୁରଙ୍କୁ ତ ଦର୍ଶନ କରିବା ଟା ନାଇଁ ନା ଆପଣଙ୍କୁ ଦେ
ହଁ ଆଉ ତାପରେ ସେଇଟା ତ ହଉଛି ସ୍ପେସିଆଲ୍‌ ଡେ ରାକ ଆଉ ସେ ହେଲେ ଲାଇନ୍‌ ଲଗେଇବା ହଉ ଘଣ୍ଟେ ଲାଗୁ ଦି ଘଣ୍ଟା ଲାଗୁ ତମେ ଦର୍ଶନ କରିକି ଆସ
ଆଉ ରଥଯାତ୍ରା ପ୍ରାୟ ସବୁ ଜାଗାରେ ହଉଛି ସେ ପ୍ରାୟନୁ ଯଉଠି ଜଗନ୍ନାଥ ମନ୍ଦିର ଆମର ଏବେ ନୂଆ ନାଇରଥଯାତ୍ରା ଦେଖି କେବେ ଦେଖିଥିବ ଆଉ। ଏବେ ଆମର ବି ପାଖାପାଖି ଇ ହଉଛି ନା ଯିବୁ ଆଉ ଦେଖିବୁ ଆଉ।
ନାଇ ଏଇଠେ ଭଲ ହୁଏ ବା ଯେତିକି ଦିନ ହେଲା ରହିଲୁଣୁ ଏଇଠେ ପ୍ରାୟ ପାଞ୍ଚ ଛଅ ବର୍ଷ ହେଲା ଦେଖିଲୁଣି ଆମେ। ଆଉ ଏତେ ଲୋକ ହୁଅନ୍ତି ଯେ କଣ ଗହଳି ଭିତରେ ଛୁଆଙ୍କୁ ନେଇ କି ଗଲେ ମାନେ ଠେଲି ପେଲିିକି ଯିବାକୁ ହୁଏ।
ଏଇ ଟାଇମରେ ବି ବର୍ଷା ହଉଥାଏ ନା ବର୍ଷା ଟାଇମ୍ ଟା ତାଟା ଟାଇମରେ ବର୍ଷା ତ ହୁଏ ନା ବର୍ଷାରେ ମୁଁ ବି ମନେ ଅଛି ଆ ଗାଁ ରେ ବର୍ଷା ରଥରେକୁରଙ୍କ ଦର୍ଶନ କରିବା ପାଇଁ ଓଦା ହେଇଯାଇ କରିଥିଲ କାଡ ହାତେ ଲାଇନ ଇଆଡେ ବର୍ଷା ଯେ ଆଉ ଝଡ଼ି ବର୍ଷ ରଇ ରହିଥିଲା। ଯାଇକି ମୁଁ ବୋଉ ଘରେ କାମ ଦଶ
ନାଇଁ ଯାହା ହଉ କିନ୍ତୁ ଅ ଛୋଟ ପିଲା ହେଲେ ବି ଛୋଟ ପିଲା ହେଲେ ବି ଲାଇନ୍‌ରେ ଠିଆ ହେଇ କିିନି
ଠାକୁରଙ୍କୁ ଆକ୍ଚଲି ବର୍ଷକୁ ଥରେ ଆଉ ଠାକୁରଙ୍କୁ ଦର୍ଶନ କରିବା କଥା ନା ଆଉ। ରଥ ର ଠାକୁର ସମସ୍ତେ କନ୍ ଦେଖି ସୁଯଗ ପାଉଛନ୍ତି। ପାଉଛେ ଆମେ ଆମେ ଦର୍ଶନ କରିଦବା ଠାକୁରଙ୍କୁ
ହୁଁ ତାପରେ ଏଇରା ତ ସ୍ପେଶାଲ ଡେ ରା ଯାଇକି ତ ଦର୍ଶନ କରିବା ପାଇଁ ଲୋକ ଅନେଇ ଛନ୍ତି କେତେ କେତେ ବାଟରୁ ଚାଲି ଚାଲି ଝାଡ଼ୁ ଧରି ଧରି ଝାଡ଼ୁ କରୁଛନ୍ତି ପୁରା ଦି କିଲୋମିଟର ତିନି କିଲୋମିଟର ମାନେ ଏପଟ ସାଇ ଆଡକୁ ପୁରା ଯାଉଛନ୍ତି- ଖାଲି ପାଦରେ ବି ଯାଉଛନ୍ତି।
ହଁ ଖାଲି ପାଦରେ ଯାଇକି ଠାକୁରଙ୍କ ସାମ୍ନା ଆଡୁ ସକାଳୁ ପୁରା ଗ୍ୟାସ କରିଦେମି ଆଉ। ଲୋକଙ୍କର ଦେବ ଆସାତା।
ହଉ ଝିଅ ଖାଇବାକୁ ମାଗିଲାଣି ମୁଁ ତ ଏବେ ଯାଉଛି ରଖୁଛି ସକାଳୁ କରିବା।